ହ୍ୟାଲୋ।
ହ୍ୟାଲୋ ହଁ କୁହ?
କଣ କରୁଚୁ?
ବସିଥିଲି। ମୁଁ ଚୁଡ଼ା
ହଁ ହଁ ହଁ ପଲା ପଳା ପଳା।
ତୁ ଦାନ୍ତ ଘଷିଦେ।
ଅଝଟିଆ ଲୋକ ଟା ହ୍ୟାଲୋ ଗୋଲଡ ସାଉଣ୍ଡୁ ଦବା କୁଆଡ଼େ ହ୍ୟାଲୋ କଣ ଖାଇଥିଲୁ?
ଆରେ ବବୁଲ ସହିତ କଥା ହଉନୁ?
ସିଏ ମତେ କଲ ଟା କରୁଚିକି।
ର ସିଏ ତୋତେ ଆଉ ଦଶ ମିନିଟ ଛାଡିକି କଲ୍ କରିବ କଥା ହେଇଯିବୁ।
ହେରା ମତେ କିଏ ସମ୍ମାନ ଦେଇକି କଥାହେଲେ ମତେ ହେରା କଥା ହେଇପାରିବିନିଁ।
ପୂଜା ଏନି କେମିତି କଥା ହେଲା, ସମ୍ମାନ ଦେଇ କିବା!
ହେ ହେ ହେ ହେ ମୁଁ ରା ଏତେ, ମୁଁ ତ ମତେ ତ, ଅଧ ଘଣ୍ଟେ ଦୁ ଘଣ୍ଟେ କଥା ହେଲା ପଚାରଲା ଗୁରୁ ମୁଁ, ମାନେ ଯେମତି ମତେ ଲାଗୁଛି! ପାଞ୍ଚ ଦଶ ମିନଟ କଥା ହେଇଛି। ତାଙ୍କ ସହିତ ପ ଦଶ ମିନ୍ଟି କଥା ହେଲା।
ଆଛା! ଆଜ୍ଞା, ଆପଣ ହେଇରାକ ମତେ ଗୋଟେ ଭଲ ଲାଗେନି। ଆଜ୍ଞା! ଆପଣ ଏରା କିଏ କରେ?
ମୁଁ, ତ ଫୁଣି ତମେ କରୁଚ ନା ନାଇଁ?
ହଁ, ତମେ ଚଳିବ।
ନା ମୁଁ ତରେ ତୁ କରିବି।
ତାପରେ, ଆମେ ଭାଇ ଭଉଣୀ ଅ କଣ ଗୋଟେ-ଇ-ଇ, ତୋ ଇଛା!
କରଦବିତଁ!
ହୁଁ।
ମତେ ଏରା ଭଲ ଲାଗିବନି।
ହଁ।
ହଁ। ହ ଯାଉଛି।
ହୁଁ। ହ୍ୟାଲୋ!
ହୁଁ
ଲ ଅ-ଅ-ଅ। ଲୋ ଲୋ। ହଲୋ, ହଲୋ, ହଲୋ, ହଲୋ, ହଲୋ, ହଲ।
କୁହ।
କୁଆ ଯାଇଥିଲି?
କେଁ କରୁଛି ଯିବା ପାଇଁ ଘର ଛାଡିକି।
ଭଲ ଆରେ ଆଜି ଶନିବାର ହାପ୍ ଡେ ହାପ୍ ଡିଉଟି ପା ଏଯୋଉ କା ବ୍ୟାଙ୍କ।
ହେଇଥିବ। ନାଇଁ ଶନିବାର ର ଏଇ ଯୋଉ ମାସର ଫାଷ୍ଟ ଶନିବାର ଅଥା।
ହଁ।
ଆଉ ମୋ ତିନି ନମ୍ବର ଯଉ ଶନିବାର ଟା। ସେଇ ଦିଟାଙ୍କ ଫୁଲ କୁଆଡେ ଖୋଲା ରହୁଛି? ଗୁ ରୁଦ୍ର ଭାଇକହୁଥିଲେ।
ଓହୋ! ଆଜି ତାହେଲେ ଫାଷ୍ଟ ଶନିବାର ତ।
ହୁଁ, ଦେଖିବା ଯାଅ କଣ ହଉଛି?
ନାଇଁ, ଆମେ ଯିବୁ ସାଢେ ଦଶଟା ବେଳୁ ଯିବୁ। ସାଢେ ଦଶଟା ଭିତେ ସାଢେ ଦଶଟା ଭିତରେ ଯିବୁ। କାମ ସାରିଦେଇକି ପଳେଇ ଆସିବୁ। ଏଇନା ତ ଖୋଲିବିଣି ବଦନା କଣ? ଆଉ, ଆଜି ଶନିବାର ଯଦି ସେ ଜଲଦି ଖୋଲିବ! ଜଲ
ଦଶଟାରେ ନା ବ୍ୟାଙ୍କରେ ଆମେ ଦଶଟା।
ତାହେଲେ ଜଲ୍ଦି ଖୋଲୁଛନ୍ତି ଜଲଦି-ଏ -ଇ ଲେଟରେ ଖୋୁଛନ୍ତି ଜଲଦି ଠିକ୍ ଭାବେ ବନ୍ଦ କରୁଛନ୍ତି। ତୁ ଆ ଗୟା ରେ ଉ ହୁଁ ହୁଁ।
ମୋ ଚାର୍ ଜର କୁଆଡେ ଗଲା? ଏଇଟା।
ଗଭର୍ଣ୍ଣମେଣ୍ଟ ମୋ ବାପା ନୁହଁ କି ଗଭର୍ଣ୍ଣମେଣ୍ଟ କୁ ଯାଇକି ପଚାରିବି?
ଆଉ ତମେ ବା ଗମେଣ୍ଟ ଚାକିରି କରିବ? ଗମେଣ୍ଟ
ଓହଃ କି କହୁ
ଇଏ ଆସିଲା ଇଆଡୁ। ଜସ୍ ନା ମୋତ୍ ତ ସେ ଲୋକଟା ଏମିତି କହୁଛି। ମୁଁ ହେଠେ ଚାକିରି କରିବିନି। ମତେ ସି ଏମିତି କଇଲା। ମୁଁ ଚାକିରି କରିବିନି। ମୁଁ ପଳେଇ ଆସିବି କମ୍ପାନୀରୁ। ସିଏ କିଏ ମତେ କହିବା ପାଇଁ? ହାଉ କିଛି ତ ନାଇ ଏତିକି ଆଉ।
ନୈତିକ୍ୟା, ହଁ। ଏଇ ଯୋଉ କଣ, କହୁଥିଲି କହିଲୁ ଏ ଯୋଉ ଶହେ ଟଙ୍କା ଟେ ପଠେଇବୁ ଆ। କାମ। କାମ ଅଛି ମ।
ମୋ ପାକେ ପାଇସ ନାଇ।
କାଲି ଶହେ ଟଙ୍କାଟେ, ପଠେଇବୁ କାମ ଅଛି।
କାହିଁକି? ଶୁଦ୍ଧ ମୂଳ କରିକି ତିନିଶହ ଟଙ୍କା ଦେଲେ ହୁଅନ୍ତାନି?
ହ, ନବୁ।
ହଁ ମତେ ସୁଧ ମୂଳ କରି ତିନିଶହ ଟଙ୍କା ଦବ।
ଜଲଦି ପଠେଇ ବୁ ଆଁ।
କେତେବେଳେ?
ଏ-ଏଇନିଆ ଯଦି ହବ ପଠେଇଦେଲେ ଚଳିବ।
କଣ କାମ ଅଛି କୁହ, ମୁଁ ଦେବି ନ ହେନେ ମୁଁ ଦେବି
ଆଇଥିଲି ତମ ଘର କୁ, ତୁ ମୋବାଇଲ ଚାର୍ଜ ବସାଇକି ଶୋଇଥିଲୁ।ଚାର୍ଜ ବଇ ହାଲୋ।
ଏଇ ଯୋଉ ନମ୍ବର ଟା କେମତି ପଠେଇବି? ତୁ, ତୁ ଯୋଉ ନମ୍ବର ରେ ଲେଖା ହୋଇଥିବ।
ଉ ଦେଖିବୁ ଯୋଉ ବାଲାନ୍ସ ଯୋଉ ଚେକ୍ କରନ୍ତି।
ହୁଁ।
ଯୋଉ ଲାଇନ ଟା ଙ୍କରେ, ଫାଷ୍ଟ ଲାଇନ ଟା ହେଲା।
ହୁଁ।
ହୁଁ। ଫାଷ୍ଟ ଟା ବୁଝିଲୁ।
ତମ ସ୍କାନର ଟା ଦେଇଦଉନ, ମୁଁ ଦେଇଦେବି ସବୁଠୁ ବଢିଆ।
ଓ ବୋପା।
ମୁଁ ଏଥିରେ ଦେଇ- ଦେଇନିନି କେବେ ନମ୍ବର ହେଇନି ନା ମୁଁ ସ୍କାନର ଦେଇଥିଲି।
କ୍ୟୁ ମାରିବୁ, ନା ଆସିଲେ ପଠେଇବୁ। ନହେଲେ ସ୍କାନର ଦେବି।
ମୁଁ କାଲି ମାରିଥିଲି କ୍ରିଷ୍ଣା କୁମାର ସାହୁ ଆସିଥିଲା।
ହଁ।
ଦେଖିଲ ତମ ନାଁ ବି ମୁଁ ଧରିଥିଲି।
ଏ। ନା କେବେ ଏଥିରେ ଧରିବୁନି।
ନାଇଁ।
ବିସ୍କୁଟ୍ ଖାଇଲୁ?
ହଁ ।ଆରେ ଏଇ ଯୋଉ ବିଭୁ ଯେଉଁ କାଲି ଯେଉଁଠିକି ଯାଇନଥିଲି, ଯେଉଁ ଗ୍ଲାସ୍ ପକେଇ
ହଁ।
ମତେ ଭଲ କରିଥିଲା।
ହଁ।
ଫୋଲ ରିକ୍ୱେଷ୍ଟ ଆସିଥିଲା, ସକାଳ ତାପରେ, ମୁଁ ଯାଇକି ଇଷ୍ଟା ରେ ଦେଖିଲା ବେଳକୁ କାଟି ଦେଇଛି ଫୋଲ ରିକ୍ୱେଷ୍ଟ ବୋଧେ।
ହୁଁ, ଫୋଲୋ ବ୍ୟାକ୍ ନଦେଲେ ସେ କାଟିଦବ।
ମୁଁ କଣ କରିବି? ତମ-ସିଏ ଭାବୁଛିି ବୋଧେ, ମୁଁ ରାତି ବାରଟା ଗୋଟୋ ଯାଏ ବୋଧେ ଅନଲାଇନ ରି ତମ ସହ କଥା ହୋଉଛି ବୋଲି।
ସେ କହିଲ କି?
ନାଇଁ, ମାନେ ମୁଁ ଭାବୁଛି, ସମସ୍ତେ ଭାବୁଥିବେ ହଁ ସେ କଥା ହଉଛି, ତା ସହିତ ବାରଟା ଯାଏ ଅନଲାଇନ୍ ଥିବ ଦେଖିଲା ବେଳକୁ ନଅଟା ବେଳୁ ଅଫଲାଇନ୍।
ହୁଁ, ହୁଁ, ହୁଁ ।ନିଦ ମାଇଲେ ମୁଁ ସୋଇଲି। ତାପରେ କାଲି ନେଟୱର୍କ ନଥିଲା।
ଓହୋ।
ମୁଁ ଫୋନ ଟିକେ ଦେଖିବି ବୋଲି ଆଉ କାଲି ଦେଖିପାରଲିନି ନ ଦେଖ ଆଉ ଫୋନ ଦେଖି ହେଲାନି ବୋଲି ତ ନିଦ ମାଇଲା।
ଓ ହୋ ମୋ ପାଖରେ ଜମା ପଇସା ନହିଁ। ମୁଁ ଆକାଉଣ୍ଟର
ଏ ଏ ଏ
ଏ ଆଠଶହ ଟଙ୍କା ମୁଁ ଜମା ବି ସାରିବିନି।
ଆଉ
ନା
ନା ନା।
ତମେ ଦବ ପୁଣି ସେଇ ତମେ ନବ। ପୁଣି ସେଇ ପଇସା ଦବ ସେଇଟାରେ ରହିବ।
ଖାତାକୁ ଅପଡେଟ ବି କରୁଥୁବୁ ମଝିରେ ମଝିରେ।
ହଁ ଯିବି ଅପଡେଟ କରିଦେବି।
ପୂଜା କଲ କଲାଣି।
ଓ ହୋ।
ସେ ଏତେ ସକାଳୁ।
ଖାଇଥିଲ କଣ?
ହଁ ଖାଇଥିଲି ମାଗି।
ଓହୋ ଏ ମତେ ଦେଲନି, ମତେ ଭଲ ଲାଗେ ମାଗି ଖାଇବା ପାଇଁ।
ୟିପି ୟିପି ମୁଁ ବନେଇଲେ ସବୁ ଖାଇବେ। ମୁଁ ନଥିଲେ ମୋ ହାତ ମୋ ହାତ
ଓହୋ ତମ ଝିଅ ମୁହଁରେ କେମିତି ବ୍ରଣ ଆଜି ମୋ ମୁହଁରେ ହୁଅନ୍ତାନି ଟିକେ।
କେଜାଣି ତାକୁ ପଚାରେ।
ନାଇଁ ମୁଁ ଦେଖିଛିି। ଥିଲି ନଇରା ଏ ଯୋଉଁ ବାଲିଯାତ୍ରା ବେଳକୁ କେତେ ଯାହେଲେ ଦେଖା ଯାଉଥିଲା।ଏବେ କିନ୍ତୁ ପୁରା ପତଳୀ ଟେ ଦେଖାହଉଛି।
ହୁଁ। ଭଗବତୀ ହେଲା ଭଗବତୀ ଭଗବତୀ। ହୁଁ ଭଗବତୀ ଯାଉଚି।
ମାଲୋ।
ଆଁ।
କିଛି ଗୋଟେ ଛୋଟ ସେଇ।
ଛୋଟ ଛୋଟ ଦେଖା ହେଲେ ଭାରି ବଢ଼ିଆ ଲାଗିବ । କାଲି ଗୋଟେ ଛୋଟ ଛୁଆଡେ ଦେଖା ହେଲା। ସେ ବସ୍ ଷ୍ଟପ ପାଖରେ।
ଛୋଟ ଛୁଆଟା ଦେଖା ହେଲା।
ହୁଁ ତାକୁ କହିଲି ମୁଁ କହିଲି, ଆସ ତତେ ବ୍ୟାଗରେ ପୂରେଇକି ନେଇଯିବି କେ ହସିଲା।
ବଢ଼ିଆ।
ନାଇଁ ସାପ ପୁଅ। ଅ ହଁ। ଭଗବତୀ ଗଲା ଭଗବତୀ । ଗାଡି ଟା କାଲି ଦେଖିବୁ।ରାତିରେ ଫେରିଲା ବେଳକୁ କେମିତି ସିଇଁ ସିଁ ହଉଛି।
ଆରେ ଶୁଣ ହ୍ୟାଲୋ ବାପି ଭାଇ ଯେତେବେଳେ କହିବେ କହିବି ଏ ତ ଗା ମାନେ ମୁଁ କଳା ଟା ବୋଲି ତାକୁ କହି ହ ତାଙ୍କୁ କ ତମ ଫ ଦେଖିବା ତା ଫଟୋଟେ ଦେଖା ସେ କଳା
କେ ମୁଁ ଦେଖିନିକି ତାକୁ।
ନାଇଁ ମୋ ଫଟ ତାଙ୍କୁ କହିବୁ ସେ ଦେଖେଇବେ।
ହଁ ମିଉଟୁ ଚାଲୁନି କିରେ ହଁ ମିଉଟ ଚାଲୁନି ମୋର ତ ଚାଲୁଛି।
ମୋ ଫଟୋଟା କହିବ ସେ ଦେଖେଇବେ ତାପରେ କହିବି ହେଲା।
ଓକେ। କଣ କହୁଛନ୍ତି? ହ୍ୟାଲୋ। କଣ କହୁ
ପ୍ୟାଂଟ ଶୁଖେଇ ଦେବା ପାଇଁ ଶୁଖେଇବାପାଇଁ
ହେ ବବୁଲୁ ଆଉ ର ତୁ ଆଉ କେତେ ସେକେଣ୍ଡ ଆଉ ତିରିଶ ସେକେଣ୍ଡ ପରେ ଗୀତ ହଉଛି। ହ୍ୟାଲୋ। ଚାଲିଲେ ହଁ ଏଇନା ପଠେଇବି
ଭିଡିଓ କଲ କଲେ ଏଟା ଦେଖେଇବନି
ନାଇଁ ନାଇଁ ତୁ ର ମୁଁ ତତେ କହିଦେବି ନର୍ମାଲ କଲ କଲେ ମୁଁ କହିଦେବି କେମିତି କେମିତି ପଠେଇବି।
ହଉ।
ହ୍ୟାଲୋ। ବବୁଲ ପାଞ୍ଚ ହଜାର ପାଇଚି। ହଉ ଆଉ ହଉ କାଟେ।
ନର୍ମାଲ କଲ୍ କର।
ଏଟ କାର ସ ତୋର ସ